ଭାଇ ନମସ୍କାର।
ହଁ ଭାଇ ନମସ୍କାର ନମସ୍କାର ଶୁଭସନ୍ଧ୍ୟା ଭାଇ ହଁ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ କୁଶଳ ମଙ୍ଗଳ କଣ କରୁଥିଲେ ଆପଣ?
ହେ ବର୍ତ୍ତମାନ କଣ ମୁଁ ସନ୍ଧ୍ୟା କଣ କିି ସନ୍ଧ୍ୟା ପରେ ଟିକେ ସାଇକେଲରେ ମୋ ଗାଁ ପରିଭ୍ରମଣରେ ବାହାରେ। ତ ଏବେ ଟିକେ ବୁଲିବାକୁ ଆସିଥିଲି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା, ମୁଁ ବର୍ତ୍ତମାନ ଏଇ ମାନେ ଗୋଟେ ପୁସ୍ତକ ପଢ଼ୁଥିଲି ମାନେ ଇତିହାସ ଓଡ଼ିଶାର ଇତିହାସ ବିଷୟରେ
ହଁ ହଁ ଭାଇ।
ଆଚ୍ଛା ମାନେ ଯେତେବେଳେ ମୁଁ ପଢ଼ୁଥିଲି ପ୍ରତିଟି ତାର ଅ ଭାଗରେ ଯେମିତି ଲେଖାଯାଇଛି ପ୍ରକୃତରେ ଓଡ଼ିଶା କଣ? ଉତ୍କଳ ଉଡ୍ର। ଯାହାର ପରିଚୟ ରହିଛି ପ୍ରତିଟି ଭାଷା ପ୍ରତିଟି ଭଙ୍ଗିରେ ରହିଛି ଉତ୍କଳରେ ଏକ ନୂତନ ଇତିହାସ। ଇତିହାସ ଯଦି ଦେଖିବାକୁ ଯିବା ପ୍ରତିଟି ଭାଗ ତାର ଅର୍ଥ ବ୍ୟବସ୍ଥା ହୋଉ କିମ୍ବା ତାର ରାଜନୈତିକ ବ୍ୟବସ୍ଥା ହୋଉ। କିମ୍ବା ସୂଚାରୁ ରୂପରେ ଚାଲୁଥିବା ତାଙ୍କର ମନ୍ଦିର ମାଳିନୀ ଶିଳ୍ପୀ ସହର ହୋଉ। ସମ୍ ସମ୍ପୂର୍ଣ୍ଣ ବିଷୟରେ ଯଦି ଦେଖିବାକୁ ଯିବା ତାହେଲେ ଓଡ଼ିଶାର ଇତିହାସ ଗର୍ବ ଆଉ ଗୌରବାନ୍ୱିତ ହୋଇଉଠିଛି। ପ୍ରତିଟି କ୍ଷେତ୍ରରେ ଇଂରେଜମାନଙ୍କ ସହିତ ଲଢ଼ି ଓଡ଼ିଆବାସୀମାନେ ଓଡ଼ିଶାର ନାଁ ବହୁତ ଉଲ୍ଲେଖଣୀୟ ଭାବରେ ପ୍ରତିଷ୍ଠିତ କରିଛନ୍ତି। ତଥା ଯେତେବେଳେ ଆପଣ ଦେଖିବାକୁ ଯିବେ ଆଜିକା ଯୁଗରେ ଯେମିତି ଶିଳ୍ପକୌଶଳର ଏକ ଅଗ୍ରଣୀ ଧାରା ଲାଗିପଡ଼ିଛି। ଯେମିତି ଆପଣ ଜାଣିଥିବେ ସମ୍ପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କୋଣାର୍କ ମନ୍ଦିରର ନାଁ କିପରି ଭାବରେ ଆସେ, ମାନେ ସୂର୍ଯ୍ୟ ମନ୍ଦିର। ସର୍ବ ପୁରାତନ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ପୃଥିବୀରେ କେବଳ ଭାରତ ବର୍ଷରେ ରହିଛି କେବଳ ଓଡ଼ିଶା ମାଟିରେ ରହିଛି ଅ ଆମର କୋଣାର୍କ ସୂର୍ଯ୍ୟ ମନ୍ଦିର କଳା ପାଗୋଡ଼ା ନାମରେ ପରିଚିତ। ଓ ତାହା ରହିଛି ସମ୍ପୂର୍ଣ୍ଣ ରୂପେ ପୂର୍ବ ଗଙ୍ଗ ସାମ୍ରାଜ୍ୟର ଏକ ଅନନ୍ୟତମ କାରୁକାର୍ଯ୍ୟ। ଏହି ଚାରୁକାର୍ଯ୍ୟ ନରସିଂହ ଦେବ ଯେତେବେଳେ ଏହାର କାରୁକାର୍ଯ୍ୟ ଆରମ୍ଭ କରିଥିଲେ ଏହି ନିର୍ମାଣ ଆଜି ସମ୍ପୂର୍ଣ୍ଣ ବିଶ୍ଵ ଦେଖୁଛି। ଯାହା ଦେଖଉଛି ଓଡ଼ିଶାର ଇତିହାସକୁ ଯାହା ଦେଖୁଛି ଓଡ଼ିଶାର ଶିଳ୍ପ ଉପକଳାକୁ ଆଉ କୌଶଳକୁ ଆପଣ କଣ କହିବା ଚାହେଁ ଏ ବିଷୟରେ?
ଭାଇ ମୋ ମତରେ କଣ କି କୋଣାର୍କର ତ ଅନ୍ୟ ନାମ ଅର୍କକ୍ଷେତ୍ର ବୋଲି ଶୁଣିଥିଲି। ଆଉ ସେଇ ସୂର୍ଯ୍ୟ ମାନେ କଁ କି ମନ୍ଦିରକୁ ନରସିଂହ ଦେବ କେବଳ ସୂର୍ଯ୍ୟଙ୍କର ପୂଜା ପାଇଁ ହିଁ ମାନେ କୁହନ୍ତି ଭାବେ ନିର୍ମାଣ କରିବାକୁ ବାହାରିଥିଲେ ଏବଂ ସେହି ମନ୍ଦିର ନିର୍ମାଣ କାରୁକାର୍ଯ୍ୟ ପ୍ରତି ସେ ତାଙ୍କର ବର୍ଷ ବର୍ଷର ମାନସିକ ଏବଂ କଁ କି ଉ ମାନସିକ ର ସ୍ତରରେ ଅନେକ ପରିଶ୍ରମ କରୁଛନ୍ତି ବିଭିନ୍ନ ବାରତ ମାନେ ବାରତ ମୂର୍ତ୍ତି ପାଇଁ ଏହି ମନ୍ଦିର ନିର୍ମାଣ ପାଇଁ ବୋଲିକି ଧର୍ମପଦ ମୁଣ୍ଡି ମାରିଛନ୍ତି--ନ୍ତି ଯଦି ତାଙ୍କେ ମୁଣ୍ଡି ମାରୁିଛନ୍ତି ଏଇ କଥା ଯଦି କଁ କି ରାଜା ଲାଙ୍ଗୁଳା ନରସିଂହଦେବ ଜାଣିଦେବେ ତେବେ ସେ କାଳେ ବାରଶହ ବଢ଼େଇଙ୍କୁ ଦଣ୍ଡ ମୃତ୍ୟୁଦଣ୍ଡ ଦେବେ ସେହି ଭୟରେ କଣ କି ଧର୍ମ ପଦ ନିଜର କଁ କି ଡ଼େଇଁକି ଦେଇ ଦେଇଥିଲେ। ଏଇ ମନ୍ଦିର ତ ସେପରି ଭାବରେ ଯେପରି ସମଗ୍ର ବିଶ୍ୱରେ ସୂର୍ଯ୍ୟଙ୍କ ନାମରେ ସୂର୍ଯ୍ୟଦେବଙ୍କ ନାମରେ ପ୍ରସିଦ୍ଧ ସେପରି ଏହାର ଇତିହାସ ମଧ୍ୟ ଏକ ଅଭୁଲା ସ୍ମୃତି ଭଳିଆ।
ପ୍ରକୃତରେ ଯଦି ଦେଖିବାକୁ ଯିବା କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ମନ୍ଦିର ନୁହେଁ କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ ସମ୍ପୂର୍ଣ୍ଣ ଭାବରେ ସାକ୍ଷାତକାର କରିଛି, ଧର୍ମାର ଅତୁଟ ପ୍ରତି ଙ୍କୁ ଧର୍ମାର ଅଭିନ୍ନ ବଳିଦାନକୁ, ତାର ପରମ କଳା କୌଶଳକୁ। କୁ, ତଥା ବାରଶହ ବଢ଼େଇର ନିରନ୍ତର ଭାବେ ଚଉଦ ବର୍ଷ ଧରି ତାଙ୍କର ସମସ୍ତ ପ୍ରକାର ଶ୍ରମକୁ ସାକ୍ଷାତକାର କରିଛି ଏହି ମନ୍ଦିର। ଏହି ମନ୍ଦିର କେବଳ ପଥରରେ ନିର୍ମିତ ନାହିଁ, ପ୍ରତିଟି ପଥରରେ ଯେଉଁ ବାରଶହ ବଢ଼ିର ଝାଳ ପଡ଼ିଛି ସେଇ ଝାଳରେ ନିର୍ମାଣ ହେଇଛି ଏଇ ଶକ୍ତ ସଶକ୍ତ ସମ୍ପୂର୍ଣ୍ଣ କୀର୍ତ୍ତି କୌଶଳରେ ପରିପୂର୍ଣ୍ଣ ହୋଇଥିବା, ଏହି ବିରାଟ କାୟ ସୂର୍ଯ୍ୟ ମନ୍ଦିର।
ଠିକ୍ କଥା।
ନାହିଁ, ତା ଛଡା ବିଜ୍ଞାନର ମଧ୍ୟ ଏକ ଅନନ୍ୟତମ ରୂପକୁ ପରିପ୍ରେକ୍ଷିତ କରେ। ଯେତେବେଳେ ଆସେ, ଏଠାରେ ଚୁମ୍ବକର ଏକ ଅଦ୍ଭୁତ ରୂପରେ ବ୍ୟବହାର କରାଯାଇଛି। ଚୁମ୍ବକର ବ୍ୟବହାର ଯୋଗୁଁ, ଏହି ମନ୍ଦିର ମଧ୍ୟରେ ଥିବା ଚାରୁକାର୍ଯ୍ୟରେ ନିର୍ମିତ, ଅଷ୍ଟ ଧାତୁରେ ନିର୍ମିତ ରହିଥିବା ମୂର୍ତ୍ତି ତି ସେହି ମୂର୍ତ୍ତି ଯେତେବେଳେ ସୂର୍ଯ୍ୟଙ୍କ ମୂର୍ତ୍ତି ଯେତେବେଳେ ସମ୍ପୂର୍ଣ୍ଣ ରୂପରେ ଭାସମାନ ଅବସ୍ଥାରେ ଥିଲା ତ ତାହା ଦେଖଉଥିଲା ବିଜ୍ଞାନର ଏକ ଅନନ୍ୟତମ କାରୁ ର୍ଯ୍ୟକୁ ଆପଣ ମଧ୍ୟ ଜାଣିଥିବେ ଏଇ ବିଷୟରେ, ଯାହାକି ସମ୍ପୂର୍ଣ୍ଣ ରୂପରେ ମାନେ ଲୋକଲୋଚନରେ ଅ ପରିପ୍ରେକ୍ଷିତ ରହିଛି।
ହଁ ଭାଇ ମୁଁ ଜାଣିଚି ଏ କଥା।
ନିଶ୍ଚୟ ଭାବରେ ଯେତେବେଳେ ଦେଖିବାକୁ ଗଲେ, ଯେତେବେଳେ ମୁଁ ମଧ୍ୟ ସାକ୍ଷାତକାର କଲି ଏହି ମନ୍ଦିର ବିଷୟରେ ମୁଁ ଜାଣିବାକୁ ପାଇଲି ବହୁତ କିଛି କିଛି ନୂଆ ଜିନିଷ ଯେପରି ଭାବରେ ଯେତେବେଳେ ଏଇ ମନ୍ଦିର ବିଷୟରେ ଆରମ୍ଭ ହେଇଥିଲା ବାରଶହ ବଢେଇ, ଆକୁ କାମ ଆରମ୍ଭ କରିଥିଲେ, କରିବା ସମୟରେ ସେହି ସମୟରେ ରାଜାଙ୍କର କେବଳ ଗୋଟିଏ ତାଙ୍କୁ ଦେଖାଯାଇଥିଲା ଏକ ରୂପରେଖ ପାଇଁ, ତାଙ୍କୁ ଗୋଟେ ଛୋଟ କାଗଜରେ ନିର୍ମିତ ମନ୍ଦିର ଦେଖାଯାଇଥିଲା, ସେହି ମନ୍ଦିର ନିର୍ମାଣ କରିବା ପାଇଁ ତାଙ୍କେ ଯୋଉ ପ୍ରକାର ଜିନିଷ ସାମଗ୍ରୀର ବ୍ୟବହାର କରିବେ ତାଙ୍କ ପାଖରେ କେବଳ କେବଳ ପଥର ଛଡା ଆଉ କିଛି ନଥିଲା। ପଥର ଆଉ ଚୁମ୍ବକକୁ ନେଇ, ସେ କିପରି ଭାବରେ ଏକ ବିରାଟକାଏ ମନ୍ଦିରର ପ୍ରଦର୍ଶନ କରିବେ, ସମ୍ପୂର୍ଣ୍ଣ ରୂପରେ ଭାଳେଣି ପଡ଼ିଯାଇଥିଲା, ବାରଶହ ବଡ଼େଇଙ୍କ ମଧ୍ୟରେ। ସେଇ ସମୟରେ ଯୋଉ ତାଙ୍କର ମୁଖ୍ୟ କାରୁକାର୍ଯ୍ୟକାର ଥିଲେ ବିଶୁ ମହାରଣା, ସିଏ ତାଙ୍କ ଜ୍ଞାନକୌଶଳ ଯୋଗୁଁ ସିଏ ଆରମ୍ଭ କରିଥିଲେ, ପଥର ଆଉ ପଥର ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ରୂପରେ ଖ ଦେଇ ତାକୁ ପରସ୍ପର ମଧ୍ୟରେ ଯୋଡ଼ିବା ଆଉ ସେହି ଟିକେ କଳାକୁ ସେ ଆରମ୍ଭ କରିଥିଲେ। ତାର ସମ୍ପୂର୍ଣ୍ଣ ପୃଷ୍ଠଭୂମିରେ ସେ ଚୁମ୍ବକ ବିଛେଇ ଦେଇଥିଲେ। ତାର ସମ୍ପୂର୍ଣ୍ଣ ଅଗ୍ରଣୀ ଯେତେବେଳେ ମନ୍ଦିର ସମ୍ପୂର୍ଣ୍ଣ ରୂପରେ ପରିପ୍ରେଷ୍ଠିତ ହୋଇଥିଲା, ସମ୍ପୂର୍ଣ୍ଣ ତାର ଟିପ ଉପରେ ସିଏ, ବାବନ ଟନ ଓଜନର ଏକ ବିରାଟ କାଏ ଚୁମ୍ବକକୁ ପ୍ରତିଷ୍ଠା କରିଥିଲେ, ସମ୍ପୂର୍ଣ୍ଣ ରୂପରେ ସେ ଚୁମ୍ବକ ତଳେ ଆଉ ଉପରେ ସମ୍ପୂର୍ଣ୍ଣ ମନ୍ଦିରକୁ, ସମ୍ପୂର୍ଣ୍ଣ ମନ୍ଦିରର ପ୍ରତିଟି ଦ୍ୱାରକୁ, ସଶକ୍ତ ରୂପରେ ଯୋଡି କରି ରଖିଥିଲା, ଯାହାଦ୍ୱାରା କି ଚାହେ ମାନେ ବନ୍ୟା ଆସୁ କିମ୍ବା ବା ତ୍ୟା ଆସୁ, ଏହି ମନ୍ଦିର କେହି ମଧ୍ୟ ଟିକେ ବି ହଲେଇ ପାରିବେନି। ଏହା ଥିଲା ସମ୍ପୂର୍ଣ୍ଣ ରୂପରେ ସଶକ୍ତ ମନ୍ଦିରର ରହସ୍ୟ। ଯାହାକି ସମ୍ପୂର୍ଣ୍ଣ ରୂପରେ ଆଜିକାଲିକା ଯୁଗର ମାନେ ଇଞ୍ଜିନିୟରିଂ କ୍ଷେତ୍ରରେ ମଧ୍ୟ ଏକ ଅତୁଟ ଅବଦାନ ରହିଛି। ଅତୁଳନୀୟ କଳା ରହିଛି ବିଜ୍ଞାନର ପ୍ରକୃତରେ ଠିକ୍ ଭାବରେ ଉପଯୋଗ ରହିଛି ଏହି ମନ୍ଦିରରେ।
ଠିକ୍ କଥା ଭାଇ ନିଶ୍ଚିତ ନିଶ୍ଚିତ।
ତ ନିଶ୍ଚୟ ଭାବରେ ଆପଣ ଏହିପରି ଅନେକ ମନ୍ଦିର ମଧ୍ୟ ଆପଣ ଦେଖିଥିବେ ଭାରତ ବର୍ଷରେ ତଥା ଓଡ଼ିଶା ମାଟିରେ ଏମିତି ଅନେକ ପ୍ରକାର ମନ୍ଦିର ହିଇଛି। ପୁରୀ ଜଗନ୍ନାଥ ମନ୍ଦିର କେତେ ସୁନ୍ଦର ଭାବରେ ତାର କଳା କୌଶଳକୁ ଦେଖାଯାଇଛି ଦର୍ଶ ଯାଇଛି। ଯାହା ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟର କଥା ରହିଛି।
ଠିକ୍ କଥା ଭାଇ ଜଗନ୍ନାଥ ମହାପ୍ରଭୁ‌। ତାଙ୍କରି ନାମରେ କଣ କି ପୁରୀ ସମଗ୍ର ହୋଇ ପରିଚିତ ବିଶ୍ୱରେ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଏହି ଏହିପରି ଭାବରେ ବର୍ତ୍ତମାନ ଯେତେବେଳେ ଆମେ ଦେଖୁଚୁ ବର୍ତ୍ତମାନ ଯେଳ କାରୁକାର୍ଯ୍ୟ ରହୁଛି ଶିଳ୍ପକୌଶଳ ରହୁଛି ଇତିହାସରେ ଯେ ପ୍ରକାର୍ ଶିଳ୍ପକାର୍ ଥିଲେ। କାରୁକାର୍ଯ୍ୟକୁ ସେମାନେ ଇଙ୍ଗିତ କରୁଥିଲେ ପଥର ମଧ୍ୟରେ, ଆଜି ଏହି ଜିନିଷ ସମ୍ପୂର୍ଣ୍ଣ ରୂପରେ ଲୋପପ୍ରାୟ ହେଇଯାଇଛି। ଆମ ପାଖରେ ଆଧୁନିକ ଉପକରଣ ରହିଛି କିନ୍ତୁ ସେଇ ଆଧୁନିକ ଉପକରଣ ବ୍ୟବହାର କରି ମଧ୍ୟ ଆମେ ସେହି ମୂଲ୍ୟବାନ୍ ସେହି ଅମୂଲ୍ୟ ଚିତ୍ରକାରିତାକୁ ଆମେ ହାସଲ କରିପାରୁନି ଆପଣ କଣ କହିବାକୁ ଚାହୁଁଛି ତର ମୁଖ୍ୟ କାରଣ କଣ ରହିଲା? କି ପୂର୍ବ କାଳରେ ଆମ ପାଖରେ କିଛି ମଧ୍ୟ ଯନ୍ତ୍ରପାତିର ଅଭାବ ଥିଲା ଆଉ ତାପରେ ମଧ୍ୟ ଆମେ ପଥରକୁ ପଥର ଯୋଡ଼ି ପଥରରେ ଅନନ୍ୟତମ ଚିତ୍ର ଆଙ୍କି ଆମେ ଏତେ ସୁନ୍ଦର ଭାବରେ ତାକୁ ପରିବେଷ୍ଟିତ କରୁଥୁଲେ। କିନ୍ତୁ ବର୍ତ୍ତମାନ ଆମ ପାଖରେ ସବୁ କିିଛି ରହିଛି। ସବୁ ପ୍ରକାର ପ୍ରସାଧନ ରହିଛି ସମ୍ବଳ ରହିଛି କିନ୍ତୁ ହେଲେ ମଧ୍ୟ ଆମେ ଅ ଅକ୍ଷମ ହୋଇଯାଉଛେ ସେହି ପ୍ରକାର ଚିତ୍ରକଳାକୁ ପୁଣି ଥରେ ଫେରେଇ ଆଣିବା ପାଇଁ। କଣ ଆର କାରଣ ରହିଛି କଣ କହିବେ ଆପଣ?
ପୂର୍ବ କାଳରେ ଲୋକମାନଙ୍କ ଜୀବନଶୈଳୀ ଭାଇ ଅତି ସରଳ ଥିଲା ସେମାନେ କୃଷି ହ ତ ଶିଳ୍ପ ଏବଂ ପାରମ୍ପାରିକ ବୃତ୍ତି ହିସାବରେ ବିଭିନ୍ନ ପ୍ରକାର କା କାରୁକାର୍ଯ୍ୟ କରୁଥିଲେ। କିନ୍ତୁ ଆଉ କଣ କି ସେହି ସମୟରେ କଣ କି ସେମାନଙ୍କର ପ୍ରତ୍ୟେକ ଅଷ୍ଟାଙ୍ଗ ଶରୀରରେ କଳାର ଏକ ନିଖୁଣ ପ୍ରଦଶ୍ ମିଳିଥିଲା ସେମାନେ ଯେକୌଣସି ଜିନିଷକୁ କଳା ମାଧ୍ୟମରେ ପ୍ରଦର୍ଶନ କରୁଥିଲେ ତାହା ଅତ୍ୟ ଜୀବନ୍ତ ଭଳି ଦେଖାଯାଉଥିଲା କିନ୍ତୁ ବ ବର୍ତ୍ତମାନ ଯେକୌଣସି ଜିନିଷ ଭାଇ କେବଳ ପ୍ରାକୃତିକ କୃତେମ ଭାବରେ କଲର୍ ମା ଧ୍ୟମରେ କିମ୍ବା କୃତ୍ରିମ ଭାବରେ ବିଭିନ୍ନ ଜେସିପି ଏସବୁ ତିଆରି କରାହୋଉଚି। ତ ମନୁଷ୍ୟ ନିଜ ହସ୍ତରେ କଳାକୁ ପ୍ରଦର୍ଶନ କରିବା ଏବଂ ବିଭିନ୍ନ କୃତ୍ରିମ ଉପାୟରେ ପ୍ରଦର୍ଶନ କରିବା ଭିତରେ ତ ଫରକ୍ ରହିବ ନା ଭାଇ।
ନିଶ୍ଚୟ ଭାବରେ ଆପଣ ଗୋଟେ ବୋହୁତ୍ ବଢ଼ିଆ ଜିନିଷଟେ କହିଲେ। ହସ୍ତଶିଳ୍ପ ଆଉ ଗୋଟେ ମିସିନ୍ ରେ କରାଯାଇଥିବା ଶିଳ୍ପ ତା ଭିତରେ ଆକାଶ ପାତଳର ତଫାତ୍ ରହିଥାଏ। ତ ଯୋଉ ଏଇ ହସ୍ତଶିଳ୍ପୀ ଥିଲେ ଯେଉଁମାନଙ୍କର ବଂଶ ଦିନ ପ୍ରତିଦିନ ବଢ଼ି ବଢ଼ି ଚାଲିଲା ଆଉ ଶେଷରେ ଆଜି ଆଜିକା ଯୁଗରେ ଆମ ପାଖରେ ଆଉ ସେ ବଂଶ ନାହିଁ। ସମ୍ପୂର୍ଣ୍ଣ ରୂପରେ ଲୋପପ୍ରାୟ ପାଇଯାଇଛି ସେହିପରି ଚିତ୍ରକାର ମାନଙ୍କର ବଂଶ। ଆଉ ସେଇ ବଂଶରୁ କେହି ମଧ୍ୟ ନାହାନ୍ତି ଓ ତାହା ଆମ ପାଇଁ ଏକ ବିରାଟ କ୍ଷୟର କାରଣ ବନିଯାଇଛି ଆଜି ସମ୍ପୂର୍ଣ୍ଣ ରୂପରେ ସେଇ ଚିତ୍ରକାରିତା ସେହି କାରୁକାର୍ଯ୍ୟ ପାଇଁ ଆମେ ସମ୍ପୂର୍ଣ୍ଣ ରୂପରେ ଆ ଦେଖୁଛେ ମେସିନ୍ କୁ କେବଳ ତ ମେସିନ୍ ଯୋଗୁଁ ଆସୁଥିବା କାରୁକାର୍ଯ୍ୟ ତା ଭଲ ରହିଛି କିନ୍ତୁ ଜୀବନ୍ତ କାରୁକାର୍ଯ୍ୟ ପାଇଁ ଆମକୁ କେବଳ ସେହି ଶିଳ୍ପୀକାରମାନେ ଦେଇଥିଲେ ଯାହା ମନ୍ଦିର ଭିତରେ, ମନ୍ଦିର ଉପରେ ଯୋଉ ପ୍ରକାର ଯୋଉ ପ୍ରକାର ଅନୁଭୂତି ନେଇ ସେ ବନେଇଥିଲେ। ଯୋଉ ସଂସ୍କୃତିକୁ ସିଏ ମନ ଭିତରେ ବାଂଛି ଦେଇ ସେ ଚିତ୍ରପଟକୁ ଆଙ୍କି ଦେଇଥିଲେ ତାହା ସମ୍ପୂର୍ଣ୍ଣରେ ଅଲଗା। ସେପରି ଏକ ଗ୍ରାମର ନାଁ ମୁଁ କହିବାକୁ ଚାହୁଁଛି ଯାହା ସମ୍ପୂର୍ଣ୍ଣ ରୂପରେ ମାନେ ଆପଣଙ୍କୁ ବିସ୍ ଉନ୍ମୟକର ପରିବେଶ ସୃଷ୍ଟି କରିଦେ ରଘୁରାଜପୁର। ପୁରୀ ପାଖରେ ଥିବା ରଘୁରାଜପୁର ଯାହା ଚିତ୍ରକଳା ପାଇଁ ସମ୍ପୂର୍ଣ୍ଣ ବିଶ୍ୱରେ ପ୍ରସିଦ୍ଧ ରହିଛି। ଆପଣ କେବେ ସେଇ ଗାଁକୁ ଯିବାକୁ ମାନେ ସୁଯୋଗ ପାଇଛନ୍ତି ଏପର୍ଯ୍ୟନ୍ତ?
ନାଇଁ ଭାଇ ମୁଁ କେବେ ପୁରୀ ଆଡେ ଏତେ ବିଶେଷ ବୁଲିିନି ସାତ ଆଠ ବର୍ଷ ତଳେ ଯାଏ ଯାଇଥିଲି ଆଉ କେବେ ପୁରୀ ଯାଇନି ଭାଇ।
ମୁଁ ଆପଣଙ୍କୁ କହୁଛି ପୁରୀର ଚିତ୍ରପଟ ତାର ଚାରୁକାର୍ଯ୍ୟ ରଘୁରାଜପୁର ଆପଣ ଗ୍ରାମ ଭିତରେ ପ୍ରବେଶ କରିବାଠୁ ଆପଣ ଦେଖିଯିବେ କାନ୍ ନ୍ଥ ବାଡ଼ରେ ଆପଣ ଦେଖିବେ ଏତେ ସୁନ୍ଦର ସୁନ୍ଦର ଚିତ୍ରକାରିତା, ପ୍ରତିଟି ଘରେ ଘରେ ଆପଣ ଦେଖିବେ ଏତେ ସୁନ୍ଦର ସୁନ୍ଦର କଳାକାରମାନେ ଅବସ୍ଥିନ କରିଛନ୍ତି। ଆଉ ସେ ଗ୍ରାମ ବଞ୍ଚେଇ ରଖିଛି ସେହି ଚାରୁକାର୍ଯ୍ୟକୁ ସେହି କଳାକାରମାନଙ୍କୁ। ଆଉ ସେହି କଳାକାରମାନେ ଆଜି ପ୍ରତିଟି କ୍ଷେତ୍ରରେ ହ ହସ୍ତଶିଳ୍ପକୁ ପ୍ରଦାନ କରୁଛନ୍ତି ଆଉ ଓଡ଼ିଶାର ହସ୍ତଶିଳ୍ପରେ ସେମାନଙ୍କର କାରୁ କାର୍ଯ୍ୟ ସେମାନଙ୍କର ଅବଦାନ ବହୁତ ଅଧିକ ରହିଛି। ତ ଆପଣ କଣ କହିବାକୁ ଚାହୁଁବେ ଏମିତି ହସ୍ତଶିଳ୍ପୀମାନଙ୍କ ପାଇଁ ଆମକୁ ବଞ୍ଚେଇି ରଖିବାର ରହିଛି। ମାନେ ଏମିତି ହସ୍ତଶିଳ୍ପକୁ ଆଉ ସେ ଶିଳ୍ ଶିଳ୍ପିକାର ମାନଙ୍କୁ ଆମେ କିପରି ଭାବରେ ଆମେ ସଂଗ୍ରକ୍ଷଣ କରି ରଖିପାରିବା?
ଭାଇ ସମସ୍ତଙ୍କୁ ଯେପରି ପ୍ରାକୃତିକ ଭାବରେ ହସ୍ତଶିଳ୍ପ ଏବଂ ତାହାର କଳା କିପରି ପ୍ରଦର୍ଶନ କରାଯିବ ସେଥିପ୍ରତି ଏକ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରିବା ନିହାତି ଜରୁରୀ ଯେପରି ସେମାନେ ସ୍ୱ ନିଜ ଇଚ୍ଛାରେ ଏସବୁ ପ୍ରତି ଆଗେଇ ଆସିବେ।
ଯେପରି ପୂର୍ବ କାଳରେ ସମସ୍ତେ ନିଜ ଇଚ୍ଛାରେ କଣ କି ପଟଚିତ୍ର କାର୍ଯ୍ୟକ୍ରମ ମାନେ କଣ କି ନିଜ ହାତରେ କରୁଥିଲେ ତାଙ୍କ କାହିଁକିନା ମନୋନିତ ଇଚ୍ଛା ଥିଲା ଯେପରି ମନର ଇଚ୍ଛା ଥିଲେ। ଆମେ ମଣିଷ ଯେକୌଣସି ସୀମାକୁ ବି ହାସଲ କରିପାରିବ ସେପରି କହିବାକୁ ଗଲେ ପଟଚିତ୍ର ବି ଏମିତି ଏ ଗୋଟେ ଇଚ୍ଛା ଯଦି ମଣିଷ ନିଜେ ଚାହିଁବ ନିଜେ ପ୍ରାକୃତିକ ଭବେ ଶିଖିବ ଆଉ ଯଦି କେବଳ ଆମେ ଆଧୁନିକ ଉପକରଣ ଉପରେ କଣ କି ନିର୍ଭରଶୀଳ ରହିବା ତେବେ କଣ କି କୌଣସି କାର୍ଯ୍ୟ ବି ଯେପରି ଏବେ ଦିଶୁଚି ସେଭଳି ହିଁ ଦିଶିବ ଆଉ।
ନିଶ୍ଚୟ ଭାବରେ ଆପଣ ଯେଉଁ ଜିନିଷ କହିଲେ ବହୁତ ବହୁତ ମୂଲ୍ୟବାନ। କଥା ମତେ ତ ବହୁତ୍ ଖୁସି ଲାଗିଲା। ଆପଣଙ୍କ ସାଙ୍ଗରେ କଥା ହେଇ ଏହି ବିଷୟବସ୍ତୁ ଉପରେ ମୁଁ ନିଶ୍ଚୟ କହିବି ଆପଣଙ୍କର ବହୁତ ପ୍ରଗାଢ଼ ଜ୍ଞାନ ରହିଛି ଆଉ ଆପଣଙ୍କ ସାଙ୍ଗେ କୁତ୍ କଥା ହେଇ ମତେ ମତେ ମଧ୍ୟ ବହୁତ ଖୁସି ଲାଗିଲା।
ମୋତେ ବି ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇକି।
ଆଶା କରୁଛି ଆପଣଙ୍କ ଦିନ ମଙ୍ଗଳମୟ ହଉ, ଧନ୍ୟବାଦ ବନ୍ଧୁ ରଖିଲି ତାହେଲେ ମୁଁ ନମସ୍କାର।
ରଖିଲି ନମସ୍କାର।